ହାଲୋ।
ଶୁଭ ସ ସକାଳ।
ନମସ୍କାର ସୁ ପ୍ରଭାତ।
କଣ କରୁଥିଲେ?
ଏଇ ବସିଚି ଆଉ। ଆପଣ କଣ କରୁଚନ୍ତି?
ଏଇ ସବୁ ପୁରାପୁରି ଟିକେ କରୁଥିଲି ଯିବି ତ ଘରୁକୁ।
କଣ ବୁଲିବା ପାଇଁ?
ହଁ ସେ ବାହାଘର ଅଛି ଯିବୁ ଆଉ ଏ ପୁଅ ଭୁବନେଶ୍ବରରୁ ଆସୁଛି ଯିବୁ ଆଉ।
ବାହାଘର ଅଛି କାହାର?
ଏ ଭାଇ ଝିଅର। ଝିଆରି ହବ ଆଉ।
ଓହୋ ଆଉ ପୁରା ଏବେ ମଜାମସ୍ତି ହବ ଆଉ।
ହଁ ହଁ ମଜାମସ୍ତି ବାହାଘର ଟିକେ ହବ ସେଇଆ ଆଉ ସବୁ ଆସିଥିବେ ବନ୍ଧୁବାନ୍ଧବ କୁଣିଆ ମୈତ୍ର।
ଯାହା ହଉ ଭଲ ହବ ଭଲ ଲାଗିବ ଆଉ।
ମୁଁ ବା ସେଇ ପୁଅ କଣ ଫୋନ କରୁଥିଲା ତ ମୁଁ ସେଇଆ କହୁଥିଲି ମୁଁ ଟିକେ ଆସ୍ତେ ଆସ୍ତେ ଆ ସେ ଭୁବନେଶ୍ବରରୁ ଆଉଚି ତ।
ଓହୋ।
ଆଜିକାଲି ଦେଖୁନା ରାସ୍ତା ଘାଟ କୋଉ ଭଳିଆ ଭଲ ଲାଗୁନି।
ହଁ
ଏଇ ରଜରେ ଦେଖୁନା ସେ ଯୋଉ ଭୋଉଣୀ ଘୋରକୁ ତା ଭାଇ ଭାର ନେଇ ଯାଉଥିଲା ଅଟୋ ବାଇକି ମୁହାଁମୁହିଁ ଧକା ତା ମୁଣ୍ଡ ଟା ଛିଣ୍ଡିକି ଆସି ବାହାରେ।
ହେ ପ୍ରଭୁ ସଡ଼କ ଦୁର୍ଘଟଣା ଏବେ ପ୍ର
ହୁଁ
ପ୍ରବଳ ମାତ୍ରାରେ ହଉଚି।
ସଡ଼କ ଦୁର୍ଘଟଣା ଏଇଖିଣା ପ୍ରବଳ ମାତ୍ରରେ। ଯେତେ ନିଜକୁ ସୁରକ୍ଷିତ କରି ଗାଡି ଚଲେଇବ ଆସ୍ତେ ଆସ୍ତେ ଚଲେଇବ ମୁଁ ସେଖିଣା ଏବେ ବୁଝଉଥିଲି।
ହ
ଆଉ ହେଲମେଟ୍ ତ ନିହାତି ପିନ୍ଧିବା ନିହାତି ଦରକାର।
ହୁଁ
ଆଉ ଗାଡି ଚାଳିଶି ତିରିଶି ଚାଳିଶି ପଚାଶରେ ମୁଁ କହିଲି ଗାଡି ନେଇକି ଆ ଷାଠିଏ ଯେମିତ ନଡେଇବ।
ହଁ ସେଇଟା ତ ଠିକ କଥା ତାପରେ ବି ନିଜେ ବି ସଚେତନ ରହିଲେ ମଧ୍ୟ ଅନ୍ୟମାନେ ଆସିକି ବି ଆପଣଙ୍କ ସହିତ ଧକ୍କା କରିଦଉଛନ୍ତି।
ମଦ ପିଇକି ହଁ ମ ଦ ମଦ ଏଇଖିଣା ସବୁଠୁ ବଡ କାରଣ ହେଇଛି ସଡ଼କ ଦୁର୍ଘଟଣାର। ମଦ ପିଇକି ସେ ବଡ ବଡ ଗାଡି ଡ୍ରାଇଭର ଫ୍ରାଇଭର ଏଗୁଡା ସବୁ ମାନୁ ନାହାନ୍ତି ଛୋଟ ଗାଡି ତାଙ୍କୁ ସବୁ ଟୋଟାଲ ଦେଖଉନ। ଦେଖା ଯାଉନି ସିଧା ଚଢଉଛନ୍ତି ଚାଲୁଚନ୍ତି ହଁ ତାଙ୍କ ଉପରେ ପିମ୍ପୁଡି ଭଳିଆ ଲାଗୁଛି। ଆଉ ଯେତେ ନିଜେ ସଚେତନ ହେଲେ କଣ ହବ। ଯାହାଲେ ଯୋଗ ଗୋଟେ ସେଇଟା ଅଲଗା କଥା ଆଉ।
ହଁ ଯୋଗ ତ ଯୋଗ ତାପରେ ଆମେ ଟିକେ ନିଜେ ସଚେତନ ସହିତ ଅନ୍ୟମାନଙ୍କୁ ସଚେତନ କରିବା ଦରକାର ହଁ।
ସଚେତନ ତ ହବା ନିହାତି ଦରକାର କିନ୍ତୁ ହେଲେ କଣ ହବ ସମସ୍ତଙ୍କ ଗୋଟେ ଗାଡି ଏପଟ ସେପଟ ହେଲା ବେଳକୁ ଆଉ ପାଞ୍ଚଟା ଗାଡିରେ ବାଡୋଉଛି।
ଟ୍ରାଫିକ ନିୟମ ବି ମାନୁ ନାହାନ୍ତି। ହୁଁ ସେଠି ସେଥିପାଇଁ ମଧ୍ୟ ଦୁର୍ଘଟଣା ହଉଚି।
ଟ୍ରାଫିକ ନି ନିୟମ ନାହିଁ ହେଲମେଟ ନାହିଁ ସିଲ୍ ବେ ସିଟ୍ ବେଲ୍ଟ ନାହିଁ। ଯୋଉ ସେଟା ସରକାର ସଚେତନ ହେଇକି କଡା଼ କଢି଼- ଇଏ କଲେ ଯାଞ୍ଚ୍ କଲେ ସେଗୁଡା ସବୁ ଆସ୍ତେ ଆସ୍ତେ କମିଯାଆନ୍ତା।
ମୋବାଇଲରେ କଥା ହେଇାଳ ହେଇକା ଗାଡି ଚଲେଇବା।
ଗାଡି ଚଲାଉଛନ୍ତି ଦି ଚାରି ଦିନି ଚେକ୍ ଦି ଚାରି ଦିନି ଚେକିଂ କରୁଛନ୍ତି ତାପରେ ଯୋଉ କଥା କୁ ସେଇ କଥା ଛାଡି ଦଉଛନ୍ତି।
ଆଜ୍ଞା ଏସବୁ ନିହାତି ମାନିିବା ଦରକାର।
ମାନିଲେ ନିଜ ଜୀବନ ବି ସୁରକ୍ଷିତ ପର ଜୀବନ ବି ସୁରକ୍ଷିତ।
ଆଜ୍ଞା।
ଆଉ ମାନୁନାହାନ୍ତି ଆଉ କିଏ କଣ କରିବା। ଭୋଗୁଛନ୍ତି ସେଇଭଳିଆ ଛୁଆ ଗୁଡାକ ବହୁତ ଛୁଆ ଗୁଡାକ ଜୀବନ ଯାଉଛି ନା ଆଉ। କେତେ କଷ୍ଟରେ ବାପା ମା ବଡ କରୁଛନ୍ତି ସେ କଥା ସେ ଜାଣୁଛନ୍ତି।
ତାପରେ ଗାଡିର ବେଗ ଟିକେ ଯଦି କମାନ୍ତେ ତାହେଲେ ହଠାତ୍ କି ଗାଈ କି କୁ କୁକୁର ଏ ସବୁ ପସିଗଲେ ଆମେ ନିୟନ୍ତ୍ରଣ ର ରଖି ପାରନ୍ତେ। ଆଉ ଯଦି
ସିଏ ଗାଈ ଗାଈ ଆଉ ଗୋଟେ ଉଁ ସମସ୍ୟା ସବୁବେଳେ ଦେଖିବ ରାସ୍ ତାପରେ ରାଜରାସ୍ତା ନ୍ୟାସନାଲ ହାଇୱେ ଗୋଟେ ରାଜରାସ୍ତା ଯୋଉଗୁଡା ତା ଉପରେ ଯୋଉ ଗାଈ ସବୁବେଳେ ବାହାରେ ବୁଲୁଛନ୍ତି। ଗାଈ ରଖିଲ ତମେ ଘରେ ବାନ୍ଧିକି ରଖିବ କି ଖାଇବାକୁ ଦେଲ। କିଏ ନାଇଁ କରୁଛି ଗାଈ ରଖନା ସବୁବେଳେ ଗାଈ ବାହାରେ ବୁଲୁଛନ୍ତି।
ସବୁବେଳେ ବାହାରେ ବୁଲିବେ ତାଧିରେ ଯୋଉମାନଙ୍କ ଙ୍କର ଗାଡି ଚଲାଉଥିବେ ତାଙ୍କ ପାଇଁ ଅସୁବିଧା। ହଁ।
ସେମାନଙ୍କ ଜୀବନ ବି ଯାଉଚି ଦେଖିବୁ ଅଧେ ବେଳେ ଯେତେବେଳେ ତ ମୁଁ ବାହାରୁ ତ ଗଲି ଦେଖିଲି କୋଉ ଗାଡି ଦେ କୋଉ ଷଣ୍ଢ ଦିହରେ ବାଡେଇଥିବେ କୋଉ ଗାଈ ଦିହରେ ବାଡେଇଥିବେ ଗାଈ ଖଣ୍ଡିଆ ଖାବରା ହେଇ ପଡିିଥିବ। ସେମାନଙ୍କ ଜୀବନ ବି ଯାଉଚି ମଣିଷ ଜୀବନ ବି ଯାଉଛି।
ମଣିଷ ଜୀବନ ମଣିଷ ଯୋଉ ଛିଟିକିକି ପଡ଼ୁଛି ଏକାଥରେ।
ହଁ। ଏଇଭଳିଆ ପରା ଆଉ କଣ କରୁଥିଲେ?
ଏଇ ବସିଥିଲି ଆଉ। ଆପଣ କଣ ଯିବା ପାଇଁ ପ୍ରସ୍ତୁତ ହେଲେଣି।
ହୁଁ ଏ ଯିବୁ ଏଇ ସନ୍ଧ୍ୟା ସୁଦ୍ଧା ସନ୍ଧ୍ୟା ପୂର୍ବରୁ ପଳେଇବୁ ଆଉ‌।
ହୁଁ ହଳଦୀ ମେହେନ୍ଦି। ନାଚ ଗୀତ ଏବେ ହବ ଆଉ, ସମସ୍ତେ ଦେଖାହେବେ।
ସେ ଗୋଟେ ଭଲ ଲାଗିବ। ହଁ, ମଜାମସ୍ତି ତ ହବ।
ଏଇ, ତାପରେ ବି ଦେଖୁନାହାନ୍ତି, ଆଜିିକାଲି ବାହାଘରରେ କେମିତି-ଇ-ଇ କଣ କହିଲେ -ଏ-ଏ ଉଁ, ଆମେ କିଛି ନବୁନୁ କହି ସବୁ ନବା, ଝିଅ ଜନ୍ମ କରିବା ଏଇନା
ମୁଁ ତ ସେଇ କଥା କହୁଥିଲି, ଗୋଟେ ବାପ ର କଷ୍ଟ କିଏ ଜାଣୁଛି? କେ ଏଟା ନବା, ସେଟା ନବା କହି ଦଉଛନ୍ତି। ମୁଁ ଜାଣିବାରେ, ପିଲାମାନେ ଆଜିକାଲି ସଚେତନ ହେଇକି ଯୋଉ ଯୌତୁକ ବିନ୍ନ ବାହାଘର ହବା ଦରକାର। ଖୁସିରେ ବାପ କୋଉ ବାପ ଦବନି, ସବୁ ବାପ ଦେବେ। କୋଉ ବାପ ଦବନି। ହଉ, ଖୁସିରେ ତା ଝିଅକୁ ତାର ଯାହା ଦେଲା, ତମେ ବି ଯୋଉ ଗୋଟେ ପୁଅର ମାଆ ହଉ, ବାପା ହଉ, ହସି ହସି ସେ ପୁଅ ହଉ, ନିଜେ ଗ୍ରହଣ କରିବା ଦରକାର। ଯେତେବେଳେ ଦେଖିବ, ନ୍ୟୁଜ୍‌ ଖୋଲିଦେବ, ହେଇ ସେ ଝିଅକୁ ନେଇଥିଲେ, ତିନି ମାସ ବାହାଘର ହେଇନି, ମରିଚି। ହେଇ, ଦି ମାସ ବାହାଘର ହେଇନିର, ମରିଚି। ଏଇଭଳିଆ ମୂରବି ଶୂନ୍ୟ ହେଇଗଲାଣି ଦେଶ, ରାଜ୍ୟ। କେଇ କାହାକୁ ମାନୁନାହାନ୍ତି, ଝିଅ କଣ, ପୁଅ କଣ, ସବୁ ଗୋଟେ ବାଟରେ ଗଲେଣି।
ଓ, ମାନେ ତମେ ବି ଯେମତି ତମ ପୁଅଟାକୁ ପାଠ-ସାଠ ପଢ଼େଇ, ଖାଇବା ପିଇବାକୁ ଦେଇ ରଖିଛ। ସିଏ ବି ତାଙ୍କ ଝିଅକୁ ପୁଣି ସେ ପାଠ-ସାଠ ପଢ଼େଇ, ମଣିଷ କରେଇଛନ୍ତି ନା ନାଇଁ?
ଯାହାର ଯେତିକି ଅଛି, ସେତିକି ଖୋଇ ପିଏଇକି ବଢେଇଛନ୍ତି।
ଆଉ ତମେ ପୁଣି ନେଇକି ଆହୁରି ତା ସହିତ ନବା, ଯୋଉ କଷ୍ଟଦାୟକ।
ଆଜିକାଲି ସୁନା ରେଟ୍ ତ ଯାହା ହେଲାଣି, ମଣିଷ କୁହନା, ଘର ଦ୍ୱାର ବିକିକି ବି ଲୋକ ଝିଅକୁ ଦଉଛନ୍ତି। କଣ କରିବେ?
ଆଉ ଆକାଶ ଛୁଇଁଲାଣି।
ସାମାନ୍ୟ ମୁଦି ଗୋଟେ, ଆଉ ଆଖି ଦୃଷ୍ଟିଆ ଜିନିଷ ଦେଲା ବେଳକୁ ତମର ଦଶ ଲକ୍ଷ। ଗୋଟେ ସାଧାରଣ ଚାଷୀ-ମୂଲିଆଟେ ହବନି, ଚାଷୀ-ମୂଲିଆଟେ କଣ କରିବ ଆଉ? କଣ କରିବ କହିଲ ମୋତେ?
ଡେଲି ମଜୁରୀ ଯିଏ ଆଣୁଛନ୍ତି, ପ୍ରତ୍ୟେକ ଦିନ ସିଏ ତିନିଶହ, ଚାରିଶହ ଆଣୁଛନ୍ତି, ସିଏ କଣ କରିଵେ?
ହଁ, କଣ କରିବା? ଆମର କିନ୍ତୁ ସେ ପୁଅ ଘର ବହୁତ ଭଲ। ତାଙ୍କର ମନା କରିଛନ୍ତି, ଟୋଟଲ ଡିମାଣ୍ଡ ନାଇଁ, ତମେ ଖୁସିରେ ଯାହା ଦବ।
ଭଲ ଲୋକ ବଢ଼ି
ଯାହା ହଉ, ଏମିତି ସମସ୍ତେ ହବା ଦରକାର।
ହୁଁ, ସମସ୍ତେ ସେଇଆ, ତ ମୁଁ ଚାହୁଁଛି, ସମସ୍ତେ ହବା ଦରକାର।
ଦେଲେ ବି ଆଣିକି ଘରେ ଫେରଇଦବା କଥା। ଯଦି ବି ଦଉଛନ୍ତି, ନାଇଁ, ଆମର କିଛି ଦର ଦରକାର ନାଇଁ, ତମେ ନେଇଯାଅ, ଆଣିକି ଘରେ ଫେରଇଦବା କଥା। ଏମିତି ହେଲେ ଯାହାହଲେ, ଏଁ, ସମସ୍ତେ ଟିକେ ଖୁସି ହୁଅନ୍ତେ।
ଆଉ ସମସ୍ତଙ୍କ ମନ ଆଉ କଣ ସମାନ ଅଛି? ଇଏ ଲୋଭରେ ମଣିଷ ସିନା ଭୁଲ କରୁଛି, ସେ ଭୁଲ ର ପରିଣାମ ଲାଷ୍ଟକୁୁ ଭୋଗୁଛି।
ହଁ, ଆଗରୁ ସିନା ପାଠ-ସାଠ ପଢୁନଥିଲେ, କିଛି ରୋଜଗାର କ୍ଷମ ନଥିଲେ। ହଁ, ଦଉଥିଲେ ତମ ଝିଅ ଚଳିବ, ଏବେ ତ ସମସ୍ତେ ନିଜ ନିଜ-ଅ-ଅ ର ରୋଜଗାର କଲେଣି। ଆଉ କିଛି ଦବା ଆବଶ୍ୟକ ପଡୁନାହିଁ। ମୁଁ ଭାବୁଛି, ଦେଖିଲା ବେଳକୁ ସମସ୍ତେ ବହୁତ କିଛି ନଉ ଛନ୍ତି, ଆଉ ଯୋଉମାନେ ବି କହୁଛନ୍ତି, ଆମେ କିଛି ନବୁନୁ, ସେମାନେ ବି ବହୁତ କିଛି ନଉଛନ୍ତି।
ହଁ, ହଁ, ନଉଛନ୍ତି। ଏମାନେ ବି ଏମାନେ ବି ଦଉଛନ୍ତି, ଏ ଦବା ନବା ହଁ, ଦିଆଡୁ ଉଭୟ ଭୁ ପକ୍ଷରେ ଭୁଲ ରହୁଛି। ଦବା ଲୋକ ବି ସେଥିରେ ଅଧେ ସାମିଲ। ଯା ଅଛି ଶାଶୁକୁ ମୁଁ ଏମତି କରିବି, ସେମତି କରିବି। ମୋ ଝିଅ କୁ ଭସେଇ ଦେବି, ବୁଡେଇ ଦେବି। ସେ ପାଖରେ ଗୋଟେ ଗରିବ ବାପଟେ ମନେ ମନେ ଭାବୁଥିବ ହେ ତା ଝୁଅଟା ବାହା ହେଲା ଏତେ ଜିନିଷ ଦେଲା। ମୁଁ ମୋ ଝିଅ ଟା କୁ ଦେବିନି।
ସେଇୟା।
ଭଲ ହଉ, ମନ୍ଦ ହଉ, ତାର ପୁରେଇକି ଦଉଛି। ବାହାଘରେ ନ ଦେଇ ତମେ ପଛରେ ଦଉନା ଯିଦି ତମର ଅଛି। ବାହାଘର ଖର୍ଚ୍ଚଟାକୁ ମାନେ ଅଳ୍ପ କରିବା ଦରକାର।
ଏମିତି ଯୋଉ ନାଚ ଗୀତ ଏସବୁ ବି-ସେଇ ଇଏରେ କରି ଦଉଛନ୍ତି। ପଇସା ଖର୍ଚ୍ଚ କରୁଚନ୍ତି ସେଇ ପଇସାର ରଖିଲେ ବୋଲି ତାଙ୍କ ଜୀବନରେ ବହୁତ ଉନ୍ନତି କରନ୍ତେ।
ଆଁ ବହୁତ ଉନ୍ନତି କରନ୍ତେ।
ସେଇ ପଇସା ଝିଅ କି ଜ୍ୱାଇଁ ନାଁରେ ରଖିଦେଲେ କଣ ଅସୁବିଧା ହୁଅନ୍ତା?
ଛୁଆ ପିଲାର ବି କାର୍ଯ୍ୟରେ ଲାଗନ୍ତା, ଛୁଆ ପିଲାଙ୍କର।
ହଁ। ତାଙ୍କ ପାଠ ସାଠ ପଢେଇବା କି ଭଲ ମଣିଷ କରିବାରେ ସହଯୋଗ ଅଧିକ ହୁଅନ୍ତା।
ଆଉ କଣ କଉଥିଲେ?
ଏବେ ରହିବେ। ସରିଲେ ଆସିବେ ଆଉ।
ଚାରି ଦିନ ଖଣ୍ଡେ ଭଳିଆ ରହିବା। ଚାରି ପାଞ୍ଚ ଦିନ ରହିବା ଆଉ କଣ ରହିବ? ଆଜିକାଲି ଆଉ ବେଶି ଆଉ କିଏ ଯାଇକି ରହୁଛି କୋଉଠି?
ହଁ, ଆଉ ସେ ରହିହବନି ତା ପରେ ଏଇ ଯୋଉ ଗରମ ପଡୁଚି। ବର୍ଷା ହଉଚି। ସକାଳୁ ଗରମ ଫରମ ତ ଚାରିଟା ବେଳକୁ ବର୍ଷା।
ହୁଁ।
ଆଉ କାଲି ବର୍ଷା ହେଇଚି ନା।
ହଁ ବର୍ଷା ହେଇଛି ସେଇଭଳିଆ ଅଳ୍ପ ଅଳ୍ପ ଆଉ। ତମର ସବୁ ସିଆଡେ ବର୍ଷା ହେଇଛି ଜୋରେ।
ବର୍ଷା ପ୍ରବଳ ହେଇଛି, ପବନ ବି ପ୍ରବଳ। ଲାଇନ୍ ଫାଇନ୍ ବି ପଳେଇଥିଲା।
ଓହୋ ଆମର କାଇଁ ବହୁତ ହେଇନି। ଏମତି ଅଳ୍ପ ଅଳ୍ପ ହେଇଥିଲା ଆଉ।
ଓହୋ ଆଉ କଣ ଖାଇଲେଣି, ନା ନାଇଁ?
ନାଇଁ ସେଇଆଉକୁ କହୁଛି ଖାଇନି ଏଇ ଟିକେ ପୁରା ପୁରି କରିକି ଗାଧୁଆ ପାଧୁଆ ଆଜି ଟିକେ ଡେରି ହେଲା। ଆଉ ସବୁ ଟିକେ ଡେରି ହେଲା ବେଳକୁ ସେମିତି ଡେରିରେ ଡେରିରେ ଚାଲିଛି ଆଉ। ସେ ପିଲାମାନେ ଫେର୍ ଆସ୍ ସେ କଣ ଏଇପଟ ହେଇକି ଯିବେ? ତାଙ୍କ ପାଇଁ ଟିକେ ରୋଷେଇ ବାସ କରିବାକୁ ପଡିବ। ଖାଇ ଦେଇକି ବାହାରିବୁ ଆଉ।
ଉଁ ହୁଁ। ତା ହେଲେ ଆଜି ପଳଉଚନ୍ତି ନାଇଁ। ବ୍ୟସ୍ତ ଭିତରେ ଆମକୁ ଟିକେ ମନେ ପକେଇବେ ଆଉ।
ହଁ ନିଶ୍ଚିତ।
ଓ ହୋ।
ବାହାଘର ବିଷୟରେ ମତ ଦେଇଥିବାରୁ ବି ଆପଣଙ୍କୁ ବହୁତ ଧନ୍ୟବାଦ। ମନ ସମସ୍ତଙ୍କର ଏଇ ଭଳିଆ ହବା ଦରକାର। ବାହାଘର ତ ମୁଁ ଭାବୁଛି ମୋ ମତ ଯୌତୁକ ବିହୀନ୍ ଟୋଟାଲ ହବା କିଛି ନାହିଁ ହସ ଖୁସିରେ ଝିଅଟିଏ ନେଇଯିବ। କେଡେ ବାପ କେତେ ଗେହ୍ଲାରେ ଝିଅଟିକୁ ବଢେଇକି ଦଉଛି, ସେତିକି ବଡ କଥା।
ଆଜ୍ଞା। କାଇଁ ଏମିତିରେ ଯୋଉ ଆମେ ଯୋଉ ବାଜା ବାଣ ଫୁଟେଇ ଯାଇକି ନେଇକି ଆସୁଚେ। ସେମିତି ନ କରି କଣ, ଏବେ ବି ତ ହେଲାଣି ଆ
ହଉ ହେଲା ସେଇ ଯୋଉ ବାଜ ବାଣ ଯଦି ଫୁଟେଇକି ଆଣୁଚନ୍ତି। ସେଇ ଖୁସିଟାକୁ ସବୁଦିନ ଝିଅକୁ ଦଉନାହାନ୍ତି।
ହଁ।
ସେଇ ଖୁସିଟା ନାଇଁ। ଅଢେଇ ଦିନରେ ସେଇ ଖୁସି ଗଲା। ଇଆଡେ ଲୋନ୍ ଧାର କରିଥିବେ। ସଆଡେ ଘରେ ଟେନସନ୍। ଝଗଡା ଝାଣ୍ଟି ଆରମ୍ଭ ହେଲା।
ତା ଚାରି ଚାରି ବର୍ଷ ସୁଝି ପାରିନଥିବେ ପୁଣି ବସିକି ସୁଜୁ। ଏ ସବୁ
କାଣିଆ ବାହାର କଲେ ଲାଭ କଁ?
ଆଜ୍ଞା। ଏ ହ ସେଇ ସେସବୁ ଚିନ୍ତାଧାରା ଟିକେ ଅନ୍ୟମାନଙ୍କ ମନରୁ ହଟେଇବା ଦର୍କାର।
ହୋଉ ଆଉ। ଆଉ କୁଆଡେ ଯିବାର ଅଛି ଆଜି ନା ନାଇଁ?
ହଁ ଟିକେ ଯାଇଥାନ୍ତୁ ଆଉ ବଜାର ଟିକେ ଯାଇଥାନ୍ତୁ ଆଉ। ଅ ହୋଉ ଆଉ।
ଆଉ ଖିଆପିଆ ସାରିଲାଣି ଆପଣଙ୍କର?
ହଁ ଖାଇସାଇଲିଣି ମୁଁ।
କଁ ଖାଇଲେ?
ଚୁଡାଗୁଣ୍ଡ ପିଇଚି।
ଚୁଡ଼ାଗୁଣ୍ଡ?
ଆଜ୍ଞା।
ଚୁଡାଗୁଣ୍ଡ ତ ଦେହ ପାଇଁ ବୋହୁତ୍ ଭଲ ଆଉ ଭଲ ଭଲ। ଚୁଡ଼ା ଗୁଣ୍ଡ ପିଅନ୍ତୁ, ସକାଳୁ ବ୍ୟାୟାମ କରନ୍ତୁ ଖୋଲା ପବନରେ ଟିକେ ଚାଲ ବୁଲ କରନ୍ତୁ ସକାଳ ଟାଇମ୍ ଟା ଏହା କରିବା କଥା ସୂର୍ଯ୍ୟ କିରଣ ନରମ ସୂର୍ଯ୍ୟକିରଣରେ ସକାଳୁ ଘଣ୍ଟେ ପଶିବା ବି ଭଲ।
ଯାହା ହୋଉ ଆପଣଙ୍କ ସହିତ ମୁଁ କଥା ହେଇ ବହୁତ କିଛି ଜାଣିବାକୁ ପାଇଲି। ଏମିତି ଯେଦି ଆପଣଙ୍କୁ ସମୟ ମିଳେ ମୋ ସହିତ କଥା ହେଇଯିବେ ଆଉ।
ହଉ ହଉ ଧନ୍ୟବାଦ୍।
ହୋଉ ଅଶେଷ ଅଶେଷ ଧନ୍ୟବାଦ ରଖୁଚି?
ହଁ ହଁ।
ନମସ୍କାର।